ଏଠୁ
ଆଜ୍ଞା।
ଆମର କୁନିନ୍ଦା ରୁ ପିଲା କେତେ ଆସୁଛନ୍ତି?
କୁନିନ୍ଦା ରୁ ତିନି ଜଣ।
ଭିତରୁ ନା ଅ
ଭିତରରୁ ଆସୁଛନ୍ତି ଦୁଇଜଣ ଶିଶୁ ମନ୍ଦିର ସ୍କୁଲ ପାଖରୁ ଆସୁଛନ୍ତି ଜଣେ। ତିନି ଜଣ।
ଭିତରୁ ଆସୁଛନ୍ତି ନା ପଦାରୁ?
ଆଜ୍ଞା। ହଁ ଭିତରୁ ଆସୁଛନ୍ତି ବା ଦୁଇଜଣ।
ଭିତରୁ ଦିଇ ଜଣ ଆସୁଛନ୍ତି?
ଆଜ୍ଞା।
ମାନେ କୋଉ କୋଉ କ୍ଲାସ ପିଲା?
ସେ ପଞ୍ଚମ ତୃତୀୟ ପଞ୍ଚମରୁ ଉ ଜଣେ। ଷଷ୍ଠ ଜଣେ ଆଉ ତୃତୀୟ ଜଣେ।
ତୃତୀୟ ପଞ୍ଚମ ଷଷ୍ଠ?
ଆଜ୍ଞା।
ଆଚ୍ଛା ଏଠୁ କାହିଁଶିରିରୁ?
କାହିଁ ସିରୁ ଆଉଛନ୍ତି ତିନି ଜଣ।
କୋଉ କୋଉ କ୍ଲାସ?
ଅ ସେ ପଞ୍ଚମ ଦି ଜଣ ତୃତୀୟ ଦି ଜଣ ଏ ଜଣେ। କୁନିଦାରୁ ଆଜି କୁନିଦାରୁ ଜଣେ ଆଉ ଆଡ଼ମିସନ୍ କରିବେ।
ନୂଆ?
କୁନିଦାର ହଁ ନୂଆ ଜଣେ ସେ କାଲିଠୁ ଆସିବେ ସେ କହିଛନ୍ତି ଆଉ ହେଇଗଲାଠୁ ତାପରେ ଆଡ୍ମିଶନ କରିଦେବେ ଆଉ। ଆମ ଗାଡ଼ି ଆମ ଗାଡ଼ି ଜାମ୍ ହେଉଛି ଏ ବି କମ୍ପ୍ଲେନ୍ ହେଉଛି।
ଆମ ଗାଡି କୋଉଠି ଯାମହୋଉଛି?
ଆମ ପଟରୁ ଯେଉଁ ଆସୁଛି ଗାଡ଼ି ପୁରା ଯା ପୁରା ଫୁଲ ହୋଇଯାଉଚି।
ମାନେ କେତେ ପିଲା ତମ ପଟରୁ ଆସୁଛନ୍ତି?
ଆମର ମରୁଗାଁରୁ ହେଲେ ଏକ ଦୁଇ। ମୋରୁଆରୁ ଦୁଇ ଆଉ ମୋ ସେଠୁ ଡେଙ୍ଗାବାହାଳିରୁ ଏକ ତିନି। ଏ କାଇଁଶିରୁ ତିନି ଛଅ। ଛଅ ଜଣ ସେଠି ହେଲେ ଆଉ ଇଏ ଛଅ ସାତ ଆଠେ। ନଅ ଦଶ ଏଗାର ଏଗାର ବାର। ବାର ଇଏ ତିନି ବାର ତିନି ପନ୍ଦର। ପନ୍ଦର ହଁ ପନ୍ଦର ଜଣ ଆସୁଛନ୍ତି ଆମ ଘରେ। ଆ ରାଣୀଘରୁ ମିଶେଇକି ପନ୍ଦର ଶାମଳରୁ ଜଣେ ଷୋହଳ-
ସାମଳରୁ ସେ ପିଲା ଟି ବସ୍ ରେ ଆସୁନି କି?
ନା ସେ ଆସୁଛି ଆମ ସହିତ ଯାଉଛି ଆମ ବଡ଼ ଗାଡ଼ିରେ
କାହିଁକ କି?
ସେଟା ରାସ୍ତା କରିରେ ଆସିଲା ବେଳୁ ବସ୍ ଏକରେ ଏ ବସ ଗାଡିର ସେକରେ ଅବାଗିଆ ରାସ୍ତା ହେଇଯାଉଛି। ରଙ୍ଗ ରୁଟ ହେଇଯାଉଛି। ତେଣୁକରି ଆମ ଗାଡ଼ି ଏକର ଛୋଟ ଗାଡ଼ି ସେ ଘର ପାଖକୁ ଯାଉଛି। ଏ ସୁଜିତ ସୁଜିତ ଘର ପାଖ
ଆଛା ଶାମଳ ବାଲିଝାଟି ରାମକୃଷ୍ଣପୁର ଆଉ ଡେଙ୍ଗାବାହାଳି
ଆଲଲା
ମୁରୁଗା କାଇଁସିରୀ ଏଇଠୁ କେତେ ଷୋଳ ଜଣ।
ପା ଏସବୁ ବଡ ବଡ ବ୍ୟାଗ ଗୁଡା ଆଜ୍ଞା
ଷୋଳ ଜଣ ଆସୁଛନ୍ତି।
ଆଜ୍ଞା।
ଆଛା ଭୂଷଳ ସେଇ ଏକା ସାଙ୍ଗରେ ନା ଏମାନଙ୍କୁ ଛାଡି ଦେଇକି ତାପରେ ଭୂଷଳ ଯାଉଛୁ।
ଆକୁ ଛାଡ଼ି ଦେଇକିରି ନୂଆ ଭୁବନ ବାଟି ଯାଉଛି ନୂଆ ଭୁବନ କାହ୍ନା ଆଉ ଶୁଭମ ଆଉ ତା ଭାଇ ପଞ୍ଚୁଆ ତିନି ଆଉ ସେ ଚାଇନା ରୋହି ଦୁଇ ଏ ପାଞ୍ଚ ଜଣ ଏଠୁ ନୂଆ ନୂଆ ଭୁବନରୁ ପାଞ୍ଚ ଜଣ କାହ୍ନାକୁ ନେଇକି ଆଉ ସେପଟୁ ଆ- ଆଜ୍ଞା
ଭୂଷଳ କୀର୍ତ୍ତନପୁର
କୀର୍ତ୍ତନପୁରରୁ ଦୁଇ
ଭୁଷଳ
ଭୂଷଳରୁ ଆସୁଛନ୍ତି ଚାରି ଛଅଟା
ଭୂଷଳରୁ ଛଅଟା
ଆଜ୍ଞା, ତଳ ସାହି।
କି ଆଠେ
ଆଉ ଏଇ ବ୍ରାହ୍ମଣ ସାହିର ବ୍ରାହ୍ମଣ ସାହିରରୁ ପାଣିଗ୍ରାହୀ।
ହୁଁ
ସେତିକି।
ଭୂଷଳ କୀର୍ତ୍ତନପୁରରୁ କେତେଜଣ ଆସୁଛନ୍ତି।
ଭୂଷଳ ଛଅ ଦୁଇ ଆଠ ନଅ ଜଣ ପା
ଭୂଷଳରୁ କୀର୍ତ୍ତନପୁର ନଅ ଜଣ
ଆଜ୍ଞା। ଭୂଷଳ ଆଉ ବ୍ରାହ୍ମଣ ସାହିରୁ ଗୋଟେ ଆଉ
ନୂଆ ଭୁବନରୁ ପାଞ୍ଚ ଜଣ।
ଆଜ୍ଞା।
ସୋଳ ଚଉତିରିଶ ଆଚ୍ଛା। ଓ କୁନିନ୍ଦା ପିଲା ବି ପ୍ରଥମେ ଫେଜରେ ଫାଷ୍ଟ ଫେଜରେ ଆସୁଛନ୍ତି ଭାରି।
ଆଜ୍ଞା।
ଆଉ ତେତିଶ ପିଲା ହେଲେଣି?
ହଁ ମୋର ମୋର ଏଇଠି ଗୁରୁମା ଗୋଟେ କାଟିଦେ ପନ୍ଦର ଜଣ ଛୁଆ ମୋ ପଟୁ ଆଉଛନ୍ତି ଏକରୁ
ହୁଁ
ପନ୍ଦର ଇଏ ହେଲେ ନଅ ପାଞ୍ଚ ନଅ ପାଞ୍ଚ ଚଉଦ ଆଉ ପନ୍ଦର ତିରିଶ ପାଖାପାଖି ପିଲା ମୋର।
ଦୁଇ ଟ୍ରିପ ରେ ତିରିଶ ଆସୁଛନ୍ତି।
ଆଜ୍ଞା।
ତିରିଶ ପିଲା ଏପଟୁ ଅଛନ୍ତି କୋଡ଼ିଏ ଟା ପିଲାଙ୍କୁ ମିଶେଇକି।
ଆଜ୍ଞା। କୁନିର ବି ମିଶାଇକି ତିରିଶି ପା
ଆଚ୍ଛା ତିରିଶ ପିଲା ହେଲେ ବାସ୍ତବରେ ଅଧିକ ହେଇଗଲେଣି।
ଆଜ୍ଞା ସେ କମ୍ପ୍ଲେନ୍ ଆଜି କହିଲେ ସେ ଯେଉଁ ଝିଅ ଆସୁଛି ଶୁଭଲକ୍ଷ୍ମୀ।
ହୁଁ।
ତାଙ୍କ ବାପା ଆଜି କହୁଥିଲେ କହିଲେ ଜାଗା ହଉନି। ବଡ଼ ବାରି କୁ କୁନିଦା କୁନିଦା।
କୁନିଦା
କୁନିଦା ଗାଡ଼ି ଆଇଲା ବେଳକୁ ଯାମ
ହୁଁ ଏପଟୁ ପନ୍ଦର ଜଣ ହେଇଯାଉଛନ୍ତି ତେଣୁ କୁନିନ୍ଦା ବଳୁ ଅସୁବିଧା ହଉଥିବ ଆଉ
ସେ ଦି ତିନିଜଣ
ହୁଁ।
ଆଜି ମାମୁନି କି ଇଏ ନାହିଁ ମାମୁନି କି ମାମୁନି ଆସିନି ଆଉ ରାମ ପୁଅ ସାଇ ଆସିନି। ସେଇ ଯୋଉ ଟିକେ ଫାଙ୍କା ଥିଲା ତଥାପି
ସାଇକି ହ ତା ମାମା ମନା କଲେ କହିଲେ ଯିବନି କି ଆ ବାପା ସହିତ ଯଦି ପଛରେ ଆସିଥିବ। ଆମ ଇଏ ପୁଅର ଝିଅର ବି ଆଜି ଆସିନାହାନ୍ତି।
ଏଇ ଯୋଉ ମାମୁନି କି ସୁମତନଗର
ନାଇଁ ମ ଆମ ଲାଡି କିି ଆଉ ସତୀ ପୁଅ। ସେ ଦି ଜଣ ଆସିନାହାନ୍ତି ଆଜି
ସେ ଦିିଜଣ ଆଜି ଆସିନାହାନ୍ତି।
ନାଇଁ।
ହଉ ସେଇଟା ମୁଁ ଆଜି ଦେଖୁଛି ମାନେ ଆମେ ଯୋଉ ଅ ସିଫ୍ଟି କଥାବାର୍ତ୍ତା ହଉଥିଲେ। ମାନେ ତୃତୀୟ ପର୍ଯ୍ୟନ୍ତ କେତେ ପିଲା ଆସୁଛନ୍ତି ଆଉ ହୁଁ, ଆମେ ଛୁଟି ପୂର୍ବରୁ କଥା ହେଉଥିଲେ ଏ କଥା। ତେଣୁ ଗୋଟେ ଥରରେ ଏତେ ପିଲା ବାସ୍ତବରେ ଭିଡ ହବ
ଆଜ୍ଞା
କାଲି ଆସିଲେ ସେ ବିଷୟରେ କଥାବାର୍ତ୍ତା ହେବା। ବାକି ରହିଲା ଆମର ଗାଁ ଭିତର ପିଲା।
ଆଜ୍ଞା।
ଗାଁ ଭିତରୁ ଦି ଜଣ ଆସୁଛନ୍ତି।
ହୁଁ। ଆମ ଭୁବନ
ହୁଁ ଲୁଡ଼ୁ ଆଉ ଲାଠି।
ଆଜ୍ଞା ସିଏ ଦୁଇ ଜଣ ତ, ସିଏ ତ ପଳେଇବ ଘରକୁ।
ସେ ଆଜି ଗଲା ହରି କେବଳ ଲାଡି ଆସିବ ଦେଖିବ ଆମ ଲାଡିଟାକୁ ହୁଁ।
ଲାଡି ଏକା ଆସିଅ ବୋଧେ ଆଉ
ଲାଡି କେବଳ ଏକୁଟିଆ ଆସିବ।
ଆଜ୍ଞା।
ନାଇ ଆମେ ଏଇ ଜୁଲାଇ ପନ୍ଦର ଭିତରେ ଆଡମିସନ ଫାଡମିସନ ସରିଯାଉ ତା ପାଇଁ ମାନେ ବଡ ଗାଡି ହଉ ନହେଲେ ସିପ୍ଟିକୁ କଣ ଗୋଟେ ଜିନିଷ ଚିନ୍ତା କରିବା ମାନେ ବଡ ଗାଡି ଟା ଯଦି ଗୋଟେ ସିପ ସିଫ୍ଟିଂ ରେ ଚାଲିବ ତାହଲେ ବଡ ଗାଡି ସେ ଟ୍ରାଭଲର ଫ୍ରାଭଲର କଣ ଗୋଟେ ଯୋଜନା କରିବା ଯଦି କରିବା ତାହେଲେ ତ ଦି ଥର ଛୁଆ ଆସିବେ ତେଣୁ ଆଉ ସେ ଯୋଜନା କରବାନି ବାକି ଯୋଉ ଗାଡି କଥାଟା କଣ କରିବା
କ
ବୋଲେର ହୁଁ
କହୁଛନ୍ତି ଆପଣ ଆଡମିସନ ସରିବ ନହେଲେ
ସରୁ ଆଡ଼ମିନ ଆଚଛା ସଞ୍ଜିର କେତେ କଣ ପଇସା ତତେ କହିନି
ଆପଣ ନାଇଁ ମତେ କିଛି କହିନାହାନ୍ତି ମୁଁ ଆଉ ପଚାରନି ଆପଣ କହିଲେ ହଁ ବୁଝିଆ ମୁଁ ଆଉ କିଛି କିଛି ତାକୁ ଫୋନ୍ ଫାନ କରିନି
ନା ମୁଁ ତାକୁ ଦୁଇଥର ଖଣ୍ଡେ ଫୋନ୍ କରିଥିଲି ମୁଁ ଫୋନ ଉଠାଇନି ତାକୁ ଫୋନ କରିଥିଲି
ଆଜ୍ଞା
ଆଉ ହ ତେଣୁ ପନ୍ଦର ପର୍ଯ୍ୟନ୍ତ ଆମେ ଟିକେ ଭିଡି ମୋଡି ହେଇକି କହିବା ଗାଡିଆନ ଯିଏ କହୁଥିବେ ପନ୍ଦର ତାରିଖ ପରଦିନ କହିବେ ଟିକେ ପନ୍ଦର ତାରିଖ ପର୍ଯ୍ୟନ୍ତ ଟାଇମ ନିଅ ଆଡମିସନ ସରୁ ଆଉ ଗାଡି ଆସିବା ଯୋଜନା ହଉଛି ଆଡ଼ମିସନ୍ ସରିଲା ପରେ ଆମେ ଯାହା କରିବୁ ଟିକେ ବୁଝେଇ ବାଝିକି ଆଣୁଥା ହେରି ଆମ ଲକ୍ଷ୍ମୀ ମୋର ତମ କଥା ହଉଥିଲୁ ସେ ତିନିଟାଙ୍କ ପିଲା କହୁଥିଲେ ବାଟକୁ ପଳେଇ ଆସିବେ ବୋଲି
କଣିଦା କନିଦ
ହୁଁ ଯ ମାନେ କୁନି କୁନିଟାଟା ବି ତୋର କମିଗଲେ ବି ଆହୁରି ଟାଇମ କମିଯିବ ତେଲ ବିିକ ମିଳିବ
ହଁ
କୁନିରା ରାସ୍ତାଟା ବି ବହୁତ ଖରାପ ହେଇଗଲାଣି ନା
ପ୍ରବଳ ସେଇଠିରେ ଆମ ଗାଡି ଟା ବେଶୀ ଭାଙ୍ଗି ଯାଉଛି ଆଉ
ହଁ କୁନିନ୍ଦା ରାସ୍ତାରେ ବେଶୀ ଖରାପ ହେଉଛି ମୁଁ ଟିକିଏ ଆଜି ଆସୁ ସୁଲୋଚନା ଗୁରୁମା ଆସନ୍ତୁ କାଲି ସୋମବାରଠୁ କୁନିନ୍ଦା ପାଇଁ ଆମେ କଣ ଗୋଟେ ବାଟ ବାହାର କରିବା ଆଉ
ସେ ଝିଅ ବି କହୁଛନ୍ତି ତାଙ୍କ ଦୋକାନଟା ଏଇଠି ଅଛି ବାଟରେ ସେ କହୁଛନ୍ତି ଆମେ ସାଇକେଲରେ ବି ପଳେଇବୁ ସେ ଦୋକାନ ପର୍ଯ୍ୟନ୍ତ
ଆମେ ସୋମବାରଠୁ ସେୟା କରିବା ଯଦି ହବ
ଆଜ୍ଞା
ସୁଲୋଚନା ଗୁରୁମା ଠୁ ଆସିଲା ପରେ ସେୟା କରିବା ଆଉ ହଉ ଠିକ ଅଛି ସମୟ ହେଇଗଲା
ଆଜ୍ଞା